ହ୍ୟାଲୋ
ହଁ
ସାଙ୍ଗ କେମିତି ଅଛୁ
ଭଲ
ହଁ ଭଲ ତ
ଘରେ ସବୁ ଭଲ। ଆଉ ତୁମର?
ହଁ ଆମର ଦୁଃଖେ ସୁଖେ ଚାଲିଛି ଆଉ।
ଆଉ ଘରୁ କୋଉଦିନ ଆଇଲେଣି?
ଘରକୁ ମୁଁ ଏଇ ମାସେ ହବ ଆଇଚି।
ଓ ହ ଆଉ ଗୋଟେ ପୂଜା ପର୍ବ ଦେଖିକି ଗୋଟେ ଫିଷ୍ଟ୍ କନେ ହୁଅନ୍ତା ନି?
ହୁଁ
ଆଉ କୋଉଦିନ ଗୋଟେ ଦେଖୁନା କରିବା।
ରଥଯାତ୍ରା ଦିନ କରିବା।
ରଥଯାତ୍ରାରେ କଣ ଆଇଁଷ ଖାଇହବ?
ଓ ଆଇଁଷ ପାଇଁ ଆଇଁଷ ପାଇଁ ତାହାଲେ କାଲି ସଣ୍ଡେ ଅଛି। ରବିବାରେ
କାଲି
କାଲି କରିବା।
ହଁ ପିଲାଙ୍କୁ ସମସ୍ତଙ୍କୁ କହିଦେଲୁନି ଗୋଟେ ଆଉ
ହୁଁ
କୋଉଠି କରିବା?
କୋଉଠି କରିବା ପିଲାମାନେ ସବୁ ରାଜି ମାନେ ରାଜି ହୁଅନ୍ତୁ। କରିବା ପାଇଁ ତାପରେ ଜାଗା ଫିକ୍ସ କରିବା
ହଁ ଆଉ କଣ କରିବା?
ଆ ଭାତ ଚିକେନ୍ ଚିକେନ୍ କରିବା ନା ମଟନ କରିବା?
ଚିକେନ୍ କରିବା। ସାଧା ଯଦି କିଏ ଖାଇବା ତାଙ୍କ ପାଇଁ କଣ କରିବା?
ସାଧା ଯିଏ ଖାଇବ ତାଙ୍କ ପାଇଁ ପନିରି
ହଁ ପନିର୍ ନହେଲେ ଛତୁ କରିଦେବା କଣ ଆଉ। ହୁଁ
ଛାରେ ଆଉ ମାନେ ଯିଏ ସାଧା ଖାଇବ ତା ଇଚଛାରେ ଆଉ।
ହଁ ସାଧା ବେଶୀ ଲୋକ ଖାଇବେନି।
ହୁଁ ମୁଁ ବି ସାଧା ଖାଇବି।
ତୁମର ଗୋଟେ।
ହଁ ମୁଁ ଛାଡ଼ିଦେଇଚି ଆଇଁଷ।
ଓ ହୋ ଇଏ ଇଏ ବୋଲ ବମ୍ ଯିବା ପାଇଁ।
ନା ନା ଛାଡିଦେଇଛି ଛାଡିଦେଇଛି ଗୋଟେ କାରଣ ଆଉ।
ଓ ହୋ
ଆମ ଘରେ ବି ଜାଣିନାହାନ୍ତି ଏମିତି ଚାଲଚି ବୋଲି।
ଆଉ ଘରେ ହେନେ କଣ କରୁଚ?
ଘରେ ମୁଁ ଖାଉନେଇଁ ପଳୋଉଚି ଅଲଗା ଜାଗାକୁ ପଳୋଉଚି। ମାନେ ହୋ-ହୋଟେଲ ପଳୋଉଚି ଖାଇଦେଇ ଆସୁଚି।
ରେ କିଛି ପଚାର ନାହାନ୍ତି?
ନା ମୁଁ କୋହୁଚି ମୁଁ ଘରେ ଖାଇମିନି ପଳେଇମି ହୋଟେଲରେ ଖାଇମି।
ହଁ ହଁ। ହଁ ଏବେ ପ୍ରାୟେ ପ୍ରାୟେ ପିଲା ଛାଡ଼ିଦୋଉଚନ୍ତି ଆଇଁଷ।
ହୁଁ।
ହୁଁ।
ମୁଁ ଛାଡିଲିନି ଆସିକି ଚାରି ବର୍ଷ ହବ।
ଚାରି ବର୍ଷ।
ହଁ। ତୁ ଏ ଘରେ ଜାଣନି ଆଉ ଉଠିଗଲେ। ବେଶୀ ମାସେ ଛାଡିଚି ତାପରେ ଆଉ ଇଚ୍ଛା ହେଲାନି ଖାଇବା ପାଇଁ। ତାପରେ ମୁଁ ଯୋଉଠି ରହୁଥିଲି ସେଠି ମୋ ସାଙ୍ଗମାନେ ଯେତେ ଯା ଉଁ ଡାକିଲେ ମୁଁ ଆଉ ଖାଇଲିିନି।
ପୁରା ନିରାମିଷ ନା ଅଣ୍ଡା ମଣ୍ଡା ଚଳୁଚି?
ପୁରା ନିରାମିଷ୍।
ହଁ।
ଆଉ ତମ ଗାଁରେ କିଏ ଛାଡିଚନ୍ତି ନା?
ହଁ ଆମ ଗାଁରେ ଏଇ ଭୋଲବମ ହେନେ ଇ ପ୍ରାୟେ ଛାଡ଼ିଦିଅନ୍ତି ନହେନେ ଆମ ଗାଁରେ ପୁରା ଆଇଁଷ ଖିଆ ବାରରା।
ଓହୋ ଆାଇଁଷ ପାଗଳ।
ହଁ।
ଆହୋ।
ଆଉ ପାଗ ଭଲନା ସିଆଡେ?
ହଁ ପାଗ ଆଉ ଏମ୍ କଣ ମାନ୍ଦାଳିଆ ହେଇଛି ଆଉ ମାନେ ରଜରେ ଯୋଉ ପ ପାଗଟା କରେ ସେଇ ପାଗ କରିଛି।
ଆ ରଜରେ ଖରା ଦେଖେଇଲା ରଜ ପାଗ ଏବେ ଦେଖୋଉଚି ଆଉ।
ହୁଁ।
ଉଁ ଆମ ଗୋଟେ ବର୍ଷା ସକାଳୁ।
କିନ୍ତୁ ଏଇ ପାଗଟା ଯଦି ରଜରେ ହେଇଥାନ୍ତା ବୋହୁତ ଭଲ ହେଇଥାନ୍ତା ଆମେ ଯାଇଥିଲୁ ଏଠିକି ରତ୍ନଗିରି, ଉଦୟଗିରି ସେଠି ବଢିଆ ବୋହୁତ ଲାଗ୍ ଉଁ ମାନେ ଭଲ ଲାଗିଥାନ୍ତା ସେଠି ଏଇ ପାଗରେ ବୁଲିବା ପାଇଁ।
କଣ ଗାଁ ପିଲାଙ୍କ ସାଙ୍ଗରେ?
ହଁ।
ଓହୋ ଆମେ ଯାଇଥିଲୁ ଗୋଟେ ଜାଗାକୁ ସେଠି ଗୁଗଲ୍ ମ୍ୟାପରେ ଦେଖିକି ଗନୁ ଗୋଟେ ଜାଗାକୁ ଯିବାର ଥିଲା ଆଉ ଗୋଟେ ଜାଗାରେ ଯାଇଁ ପହଞ୍ଚିଲୁ।
ଓହୋ।
ଛଅ ଜ ଛଅ ଜଣ ଯାଇଥିନୁ। ତା ଭିତରେ ଆମେ ଦିଇ ଜଣ ଅଲଗା ଜାଗାରେ ସିଏ ଚାରି ଜଣ ଅଲଗା ଜାଗାରେ।
ହଁ ନା ଆମେ ତ ଯାଇଥିନୁ ଗୁଗୁଲ ମ୍ୟାପ ଦେଖିକି ଆମେ ମୁଁ ଜଣକୁ କୋହୁଚି ଆମେ ଡାହଣ ପଟରେ ଯିିବା ବୋଲି ସିଏ କହିଲା ନା ବାଁ ପଟରେ।
ହୁଁ।
ଆମେ କହିଲୁ ମ୍ୟାପ ଦେଖୋଉଚି ଡାହାଣ ପଟ କହିଲେ ନାଁ ଏପଟେ ଗଲେ ଲଙ୍ଗ ହବ ଏପଟେ ଗଲେ ସର୍ଟ୍ ହବ। ମୁଁ ତାପରେ ଭାବିଲି ମୁଁ କହିନି ପାହାଡ ଏରିଆ ମ୍ୟାପ କୋଉଠି ସର୍ଟ କରେ କୋଉଠି ଲଙ୍ଗ କରେ ଠିକ ନାହିଁ। ଆମେ କଣ କଲୁନା ତା ବୁଦ୍ଧିରେ ପଡିକି ଆମେ ପଳେଇଲୁ ଆମେ କଣ ଦେଖିଲାବେଳକୁ ପାଞ୍ଚ କିଲୋମିଟର ଦୂରକୁ କହିନୁ ଜଣକୁ ପଚାରିଲା ବେଳକୁ ଭାଇ କୋଉ ବାଟେ ସିଏ କହିଲା ଏ ତମକୁ ଛାଡି ଦେଇକି ଆଇଲ ପଛ ବାଟେ ଫେରେ କଣ କନା ବୁଲିକି ଆଇନୁ। ତାକୁ ବହୁତୁ ଶୋଦ ଶୋଦିନୁ ତାପରେ ଫେରେ। ଆସିନୁ ଆମେ ତାକୁ ଏତେ ବି ସୋଦିନୁ ନା ଆମେ କହିନୁ ସାଙ୍ଗ ପିଲାଟେ କଣ ବୁଲିବା ପାଇଁ ଆଇଛନ୍ତି ବୁଲିଦେଲେ ଆଉ।
ହଁ। ନା ଆମେ ଭାରି ହଇରାଣ ହେଇଚୁ।
ହୁଁ।
ସେ ଯିଏ ଯାଇକି ଠିକ୍ ଜାଗାରେ ସବ ପହଞ୍ଚିଲେ ସେଠି ବର୍ଷା ବାଡେଇଛି ତିନି ଜାଗାରେ ପଡ଼ିଛନ୍ତି।
ହୁଁ।
ଫେର ଫେରୁ ଫେରୁ ଅଲଗା ଜାଗା କୁ ପଳେଇଲି।
ହଁ।
ଆମେ ଠିକ ଜାଗା ବୁଲିପାଇଲୁନି ହେଲେ ଘରେ ଠିକ୍ ପହଞ୍ଚିନୁ ଆସିକି ଆଉ।
ହୁଁଁ।
ରଜ ପରା। ହଁ ନା ବୁଲିପାଇନୁ ନା ଫିଷ୍ଟି ଟିକେ କରିପାଇନୁ କିଛି ରଜଟା ପୁରା ବେକାର।
ବେକାର ଗଲା ନାଇଁ।
ହଁ।
ନା ମୁଁ ତ ଆଇଁଷ ଖାଇନି ଆମର ଗାଁ ପିଲାମାନେ ଅ ଫିଷ୍ଟି କରିଥିଲେ ମୁଁ ଖାଲି ଯାଇଁକି। ତାଙ୍କ ସାଙ୍ଗ ତାଙ୍କ ସାଙ୍ଗରେ ବସିିକ ଗେମ୍ ଖେଳିଲି। ଆଉ ମୁଁ ତାଙ୍କ ସହ ଉଗୁରୀ ମୁଗୁରି ହେଲୁ ତାପରେ କିନ୍ତୁ ହେଲେ ମୁଁ ଘରୁକୁ ନେଇକି ପଳେଇଲି ଯାହା ହେ ଥିଲା ମୋ ପାଇଁ ସେଇଆକୁ ମୁଁ କହିଲି ନା ମୁଁ ସେଠି ଫିସ୍ଟି ଖାଇମି। ଆଇଁଷ ଖାଇମି ତମ ମତେ ସାଧା କଣ କରିଛ ଘରେ କଣ କରିଛ ଦିଅ ମୁଁ ନେଇକି ଯିବି। ଘରେ କରିଥିଲେ ନେଇକି ପଳେଇନି ସେଠି ଖାଇଦେନି ଆଉ କିନ୍ତୁ ଘରେ ଜାଣିପାରିଲେନି ମୁଁ ଆଇଁଷ ଖାଇଛି ନିରାମିଷ ଖାଇଛି କଣ ଖାଇଛି।
ଥଣ୍ଡା ହେଇଯାଇନଥିଲା ସେଠିକି ଯାଇକି ଖାଇଲା?
ଉଁ ନା ପାଖରେ ଆମେ ଫିଷ୍ଟ କରୁଥୁଲ।
ଓ ହୋ ତୁମ ସେଇଠୁ କେତେ ବାଟ କି ରତ୍ନଗିରି ଟା?
ରତ୍ନଗିରି ତଥାପି ତେପନ ଥିଲା ପା।
ଓ ପାଖରେ ତାମାନେ।
ତେପନ ତେପନ।
ହଁ ତେପନ କିଲୋମିଟର ପାଖରେ ନୁହେ କି ଆଉ କଣ?
ହୁଁ।
ବର୍ଷା ବାଇକ ନେଇକି। କେତେ ପିଲା ଯାଇଥିଲେ କି?
ଆମେ ଛଅ ଜଣ ଯାଇଥିଲୁ।
ହଁ ହଁ ତାମାନେ ଠିକ୍।
ଆମେ ଯାଇଥିଲୁ ଆମେ ସର୍ଟକଟ ବାଟେ ଗଲୁ ଗୋଟେ ନଈ ପଡିଲା। ସେ ନଈରେ ପୋଲ ନାଇଁ। ସେ ଗୋଟେ ବୁଢା ମଉସା ଟେ କଣ କରିଛନ୍ତି ନା ବାଆଁସ ବାନ୍ଧିକି ପୋଲ ଟାଇପ ର ବନେଇଛନ୍ତି।
ହଁ ହଁ।
ତାଳ ତାଳ ପକେଇଛନ୍ତି ବାଆଁସ ଅଛି ତାଳ ବି ଅଛି। ଭାର ଜୋର୍ ଡର ମାଇଲା ମୋ ଚକ ସେଇଠି ସେଇଠି ପସିିଗଲା ଗୋଟେ ଭାଙ୍ଗିଗଲା।
ହଁ।
ଭାଙ୍ଗି ଗଲା ପରେ ସେଇଠୁ ଗୁ ଆଉ ଗୋଟେ ଭାଙ୍ଗିଲା ଆଉ ଗୋଟେ ଉପରକୁ ପ୍ରେସର ପଇଲା ସିଏ ବି ଭାଙ୍ଗିଗଲା। ମୋ ଭାଗ୍ୟ ଭଲ ଆଉ ଗୋଟେ ଯୋଉ ଦିଟା ଥିଲା ସେଇଠି। ରହିଗଲା ଚାପି ହେଇକି ନ ହେଇଥିନେ ମୁଁ ପଡିଥାନ୍ତି ଠୀକି ନଇ ରେ ଆଉ।
ବାସନକୁସ ବାସନକୁସନ ତ ଘରୁ ନେଇକି ଯାଇଥିବୁ।
ନା ନା ଆମେ ପଳେଇ ଥିନୁ ଆମେ ହୋଟଲରେ ସେଠି ଖାଇଦେନୁ।
ହଉ ହଉ ହୋଟେଲରେ ଖାଇଲ? ମତେ ଲାଗିଲା ଫିଷ୍ଟ କରି ଖାଇଲ।
ନା ଆ। ନା ଫିଷ୍ଟ ଟା ଆମେ ତା ପରଦିନ ଆମେ କରିଥିଲୁ ସେକେଣ୍ଡ ରଜରେ ଆମେ ଯାଇ
ଓହୋ।
ମସ୍ତି କରୁଛୁ ଆଉ, ଆଉ ତାପରେ ଆମ ଗାଁ ପାଖରେ ଗୋଟେ ଇଏ ପଡିଥିଲା ର ରଜରେ ରାମ ରଜା ହୁଏ ଆମର ଠାକୁର ଆସନ୍ତି। ସେଇଠି ଆମେ ଦୋଳି ଲାଗିଥିଲା ସେଠି ଆମେ ଆମେ ତ ଦୋଳି ଖେଳୁନି ଆମେ କ୍ରିକେଟ ଖେଳିଲୁ। ତାଙ୍କର ଚାରିଟା ପାଞ୍ଚଟା ଗାଁ ରୁ ଆସିକି ଛୁଆ ସବୁ ଖେଳିଲେ ସେଠି ଦୋଳି ଆଉ।
ଓଁ ହଁ।
ଆଉ ତମେ ସେଠି ଦୋଳି ଲାଗେ ନା?
ନା ଆମେ ସେଠି ଆଗରୁ ଲାଗୁଥିଲା ଦୋଳି।
ହୁଁ ଉଁ
ଏବେ ଆଉ ଦୋଳି ନାହିଁ ରାମ ରାଜା ବି ଆମ ଏଇ ପାଖ ଗାଁରେ ଗୋଟେ ହୁଏ ସେଇଠି ସବୁ ଯାଆନ୍ତି ପଳାନ୍ତି।
ଓ ହୋ।
ହଁ ଆମର କଣ ଟିକେ ଖେଳ ହୁଏ ରଜରେ, ଏଥର ଗୋଟେ ଟୁର୍ନା ଟୁର୍ଣ୍ଣାମେଣ୍ଟ ହେଇଥିଲା, କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଆଇ ପିଏଲ୍ ଭଳିଆ ଆଉ, ପିଲା କିଣିବେ ପିଲା ଖେଳିବେ ଆଉ। ହଁ
ହଁ କେତେ ଟଙ୍କା ତମେ ଖେଳଥିଲ ନା?
ହଁ ମୁଁ ଗୋଟେର କ୍ୟାପଟନ୍ ଥିନି।
କ୍ୟାପଟେନ୍ ଥିଲ?
ହୁଁ ଉଁ
କଣ କେମିତି କିଣିଲ ଆଉ
ହଁ ଫାଇନାଲ୍ ରେ ହାରିଗଲୁ।
ଫାଇନାଲ ରେ ହାରିଗଲ କେତେ ମିଳିଲା?
ମିଳିଲା କେତେ ମୁଁ ଜାଣିିନି, ସେ ଓନର ଯ ଜାଣିଥିବ।
ଓହୋ ଯିଏ କ୍ୟାପଟେନସିପ୍ କରିଥିଲ ଆଉ।
ହଁଅ
ତମକୁ ଦେଲେନା ସିଏ?
ପଇସା ନା?
ହଁଅ
ନା ଫିଷ୍ଟ କରିିକି ଖାଇଦେନୁ।
ଓ ହୋ ଯା ହଉ।
ଏ ଓନର୍ ବହୁତ ପଇସା ଖର୍ଚ୍ଚ କରିଲା ନା, ବ୍ୟାନର ବ୍ୟାନର ତିଆରି କଲା ଇଏ କଲା।
ହୁଁ ଉଁ
ତାପରେ ବେଶୀ ଇଏ କଲୁନି, ତ ଫିଷ୍ଟି ଗୋଟେ ହେଲା ଖାଇଦେନୁ।
ଭଲ।
ହଁ ଏଥର ଫାଷ୍ଟ ଧରିଥିଲେ। ଆର ବର୍ଷକୁୁ ଟିକେ ଭଲ କରିକି ଧରିବ ସେତେବେଳକୁ କଣ କରିବେ ଆଉ।
କ ତମ ଗାଁ ପିଲା ଖାଲି ଖେଳିଥିଲେ ନା ଅଲଗା ଗାଁରୁ ଆସିଥିଲେ?
ହଁ ଏଇ ପାଖ ଆଖ ଗାଁ ଆଉ ମିଶେଇକି।
ହଁ ହଁ।
ଯିଏ ଖେଳିବ ସେ ରେଜିଷ୍ଟି କରିବ, ତା ପରେ କିଣା ହେବେ ତାକୁ ପିଲା ଆଉ।
ରେଜିଷ୍ଟର କରି ଖେଳିବ, ଯାହା ହଉ ଆଇ ପିଏଲ ଆଉ।
ହଁ ଅକ୍ସନ୍ ହେବ ପୁରା ଫାଷ୍ଟ ବର୍ଷ ଦୁନିଆ ଝଗଡ଼ାଝାଣ୍ଟି ହେଲା।
ଝଗଡ଼ ହେଇଥିଲା କଣ ପାଇଁ?
ଫାଷ୍ଟ ବର୍ଷ ନା ରୁଲ ଆକୁ ବୁଝେଇବୁ, ତାକୁ ବୁଝେଇବୁ, ସେଇଥିରେ ଦୁନିଆ ଝଗଡ଼ା।
ହଁ ଫାଷ୍ଟ ସ ହଏ ଆଉ ନାଇଁ।
ହଁ ଅଁ। ନର୍ମାଲ ଆଠ ଦଳିଆ ଟୁର୍ଣ୍ଣାମେଣ୍ଟ କଥ କିଛି ହେଇନଥାନ୍ତା ଏ ଯେଉଁ ପିଲା କିଣାକଣିରେ ଦୁନିଆ ଇଏ।
ହଁ ଏଥର କିଛି ହେଇନି ତ?
ନା ସେମିତି କିଛି ହେଇନି ଅଗଡ଼ା ଆଉ ଗାଁ ଗାଁ ଭିତରେ ଆଉ।
ଯେତେବେ ବି ହେଇଛି ଝଗଡା।
କଣ ଏଇ ନା ଏଇଥର ବା ଫାଷ୍ଟ ହେଲା ଷ୍ଟାର୍ଟ।
ଓ ହୋ।
ଆଗରୁ ଆଠ ତଳିଆ ଟୁର୍ଣ୍ଣାମେଣ୍ଟ କରିଦେଉଥିଲି।
ହୁଁ।
ଏଥର ସବୁ ପାଖ ଗାଁରେ ହୁଏ ସେ ଦେଖିକି କଲେ ଆଉ।
ଯା ହେଉ ଆମ ସେଠି କିଛି ହୁଏନି ଖାଲି ଆମେ କ୍ରିକେଟ ଖେଳୁ ଆମ ଭିତରେ ଭିତରେ।
ଭଲ ଭଲ ସେ କଳନା।
ହୁଁ ଆମର ପଇସା ପଇସା ପଡେନି କିଛି କରିନି। ଆମର ଶର୍ଟ ବାଉଣ୍ଡରି, ଲଙ୍ଗ ବାଉଣ୍ଡରୀ ଆଗରୁ ଖେଳ କିନ୍ତୁ ବ ଵ ରଜ ଟାଇମ ରେ ବର୍ଷା ଯୋଉ ହେଇଯାଏ।
ହୁଁ।
ଲଙ୍ଗ ବାଉଣ୍ଡରି ରେ ଖେଳିହୁଏନା। ସୋର୍ଟ ବାଉଣ୍ଡରି ପାଇଁ ଠିକ୍ ହୁଏ। ଖେଳିିହୁଏ। କିନ୍ତୁ ଲଙ୍ଗ ବାଉଣ୍ଡ୍ରି ହୁଏନି।
ନାାଇ ଆମ ଏଠି ପିଲା ସବୁ ଲଙ୍ଗ ବାଉଣ୍ଡରି ପାଇଁ ଇଛୁକ।
ହୁଁ।
ହେ୍ଲେ ଇଏ ପଡ଼ିଆ ନାହିଁ।
ନା ମୋ ଏଟି ପଡିଆ ଗୋଟେ ଭଲ ପଡିଆ। ସେଠି ଖେଳ ହୁଏ ଯଦି ସେଠି ଯଦି ବଡ ପିଲା ମାନେ ଯଦି ଖେଳିବାକୁ ଚାହୁଁନ୍ତି ଲଙ୍ଗ ବାଉଣ୍ଡି
ହୁଁ।
ସେ ଆଉ ଗୋଟେ ପାଖ ଗାଁରେ ଗୋଟେ କଲେଜ ପଡିଆ ବୋଲି ଅଛି ଗୋଟେ
ହଁ।
ସେଠିକି ପଳାନ୍ତି ଆଉ ସେଠି ଭଲ ଖେଳ ହୁନ୍ତି। ସେଠି ସବୁ ଲଙ୍ଗ ବାଉଣ୍ଡ ପାଇଁ ଆସନ୍ତୀ। ସର୍ଟ ବାଉନ୍ଦ୍ରି ସେଠି ଖେଳ ହୁଏନି।
ମକର ସଂକ୍ରାନ୍ତିରେ କଣ ଭଲ ହୁଏ ପା?
ହୁଁ।
କଣ ହୁଏ ସେଟା?
ମକର ସଂକ୍ରାନ୍ତିରେ ଆମର ଯୋଉ ଠାକୁର ବସନ୍ତି।
ହଁ।
ଠାକୁରଙ୍କୁ ଚାନ୍ଦା ଗୋଟେଇ ଠାକୁର ବସେଇିକି କରନ୍ତି ଭୋଜି କରନ୍ତିୁ ସାତ ଦିନ ରଖିକି।
ହଁ।
ସାତ ଦିନି ଯାଙ୍କୁ ଭୋଜି ଦିଅନ୍ତି ଆଉ, ଭୋଜି ଦିଅନ୍ତି ତାପରେ ମେଲୋଡି ହୁଏ।
ପଡେପା।
ହଁ ମେଲ ଯାତ୍ରା ତ ହୁଏ ତିନି ଦିନ ଆଉ ଚାରି ଦିନ ଯୋଉ ମେଲଡି ହୁଏ।
ଓ ହୋ।
ମେଲୋଡି ମାନେ ଆମର ଏଇ ଗାଁ ଛୁଆକୁ ଗୋଟେ ଦିନ କରନ୍ତି।
ହୁଁ।
ଆଉ ଗୋଟେ ପାଖରୁ ଆସେ ମାନେ ସବୁ ଗୋଟେ ଟୁର୍ଣ୍ଣାମେଣ୍ଟ ଟାଇପ ର ମାନେ ଯୋଉ ଟ୍ରଫି ଆଣନ୍ତି ପଇସା ଦିଅନ୍ତି ସେମାନଙ୍କୁ କରନ୍ତି ଗୋଟେ ଦିନ। ଆଉ ଯୋଉ ଦିଟା ଦିନ ରହିଲା ଗୋଟେ ଛୋଟ ଛୁଆ ଗୋଟେ ଭଜନ ପୁରା ଇଏ ହବ।
ହୁଁ।
ଭଜନ ଛୋଟ ଛୁଆ ନାଚ ଆଉ ଗୋଟେ ବଡ ଛୁଆ ତାଙ୍କର ଇଏ ଡ୍ୟାନ୍ସ ଟା ଆଉ ସେ ଯୋଉ ଆଲବମ ଯୋଉ ଡିଆଁ ନସ୍ ହଁ ସେଇଆ କୁ ହୁଏ ଆଉ।
ହ।
ଆଉ ତମ ସେଠୀ କଣ ଭଲ ହୁଏ?
ଆମର ଏଠି ବାଲିଯାତ୍ରା ହୁଏ କାର୍ତ୍ତିକ ପୂର୍ଣ୍ଣିିମାରେ। ତିନି ଦିନ ଯାତ୍ରା ପଡ଼େ ଲାଷ୍ଟ ଦିନକୁ ଏମିତି ଆଉ ଭସାଣି ହବ। ଦୁନିଆ ଲୋକ ଆସନ୍ତି ଗାଧୋଇ ହବା ପାଇଁ।
ହୁଁ। ଆଉ ଖରା ଦେଖେଇଛି ନା ସିଆଡ଼େ?